ହାଲୋ ହାଲୋ ହୁଁ।
ହଁ କଣ କରୁଚ?
ଗାଁ ଏଇଠି ବସଚି ଏଇ ଛୁଆକୁ ଚରୋଉଚି ଆଉ କଣ କରମି।
ଉ ହି ହି ହି ହି ହି ହି। ହି ହି ହି କହିଲ ଗୋଟେ କଥା ଆଉ।
ଏବେ ଉଠିକି ପା ନାଟ କରୁଚି ତାକୁ କଣ କରମି।
ହଁ ହଁ ଛୁଆ ତ ଆଜିିକାଲି ନାଟ କରିବାରେ ଆଗ ଆଉ। ହି ଖିଆ
ହଁ ଖିଆଖୁଇ ସଇଲାଣି ତା ବାପା ତାକୁ ଖୋଇଦେଲେ ଖୋଇଦେଇକି ଖୋଇ ଦେଇକି ଇଏ ଏବେ ନାଟ କରୁଚି ଆଉ ଶୋଉନେଇ ଇଏ ବି ଆଉ ଶୋଇବନି ଏନା ରାତି ବାରଟା।
ହଁ ଶୋ ଦ୍ ଶୋଇପଡିଥିବ ଯଦି ଦିପହରେ ଆଗୁଆ ଆଉ ଏଇ ନ ଶୋଇବେ କି ଛୁଆ ସିଏ ଏଇନୁ ଖେଳିବେ ଆଉ ମାଆମାନେ ଆଉ ଶୋଇବାର ନାଇଁ।
ନାଇ ସେ ଚଗଲା ହବନି ଏଇ ଶାଢ ନଅଟା ହେଲା ଶୋଇଲା ଉଠିଲା ଗୋଟେ ସାଢେ ବାରଟାରେ। ଆଉ ସିଏ ଏଇନା ଶୋଇବନି ଏନା ଆସିବେ ସବୁ କମ୍ପାନୀରୁ ଲୋକ ଆସିବେ ତାଙ୍କ ରୁମମାନଙ୍କୁ ଧାଁଇବ।
ଓହୋ ହୋ ହୋ।
ସିଏ ଡାକିଦେବେ ସମସ୍ତେ ଟିକେ ଟିକେ ସିଏ ଧାଁଇବେ।
ଅହ ତମ ଆଡେ ବର୍ଷା ହେଇନି।
କାଆଁଳେଇକି ରଖିଚି ଆଜି ବର୍ଷା ହେଇନି। ଅନ୍ଧାରିଆ କରିକି ପୁରା ରଖିଚି।
ବର୍ଷା ହେଇକି ପୁରା
ସୁବିଧା ହବ ଆଉ।
ହଁ ନାଇଁ ଇଆଡେ ବର୍ଷା ହେଇକି ଗଲାଣି। ଭଲ କି ବର୍ଷା ଗୋଟେ ପିଟିଚି ତା ଏନୁ ସରିଚି।
ଏଇଆଡେ ନ ହୋଉ। ୟାଡେ ହେନେ ଆଉ ଥଣ୍ଡା ଲାଗୁଚି ଶୋଇବାସି ହୋଉନେଇ।
ଓହୋ ହୋ।
ଲୁଗା ପଟାରା ଶୁକୁନେଇ କିଛି ନାହିଁ।
ହଁ ନାଇଁ ହେଟା ତ ମାନେ ଠିକ କଥା ଏନୁ ବର୍ଷା ହେଇଗଲେ କିଛି ନାଇଁ। ଆମେ ବି ଏଠି ଆମର ଲୁଗାପଟା ଆଜି ଓଦା ହେଇଗଲା ବର୍ଷା ହେଇଗଲା ଯେହେତୁ ଆଉ ଇଏ କରିପାଇଲୁଣନି ଆଣିପାଇଲୁନି ଆମର ସବୁ ଆଜି ଓଦା ହେଇଯାଇଚି। ଏ କୋଉଠି ପକେଇବୁ ଫୁଣି ଆମେ କଣ କରିଚୁ ନା ସେ ତାକୁ ଶିଡି ଆମର ଅଛି ସେଇ ଶିଡିରେ ପକେଇ ଦେଇଚୁ। ଯାହା ଶୁକେଇବା ଶୁକେଇବ ଏଇ ଛୁଆ କଣ
କିନୁ ହେରା ବାସ୍ନା ହବ ନା ଅଲଗା ଗୋଟେ।
ହଁ ପା ସ୍ମେଲ୍ ହୋଉଚି ନଶୁଖି ପାରୁଚି ସେ ଟିକେ ସ୍ମେଲ ହୋଉଚି।
ହୁଁ ବର୍ଷା ହବ କିଛି ନାହିଁ ସେ ବାସ୍ନା ହବ।
କଣ ଆଜି ଖାଇଚ?
ଆଜି ସେଇ ମାଛ ଭାତ ଏଇନା ଖାଇନୁ ଫେରି। ଆ କଣ ଖାଇ
ସମସ୍ତେ ଘରେ ଖାଇସାଇଲେଣି?
ହଁ ସମସ୍ତଙ୍କର ଖିଆପିଆ ସଇଲାଣି।
ହୁଁ ଆଉ କଣ କୁଆଡେ କଣ ଆଗକୁ?
ଆଉ କୁଆଡେ ପ୍ରୋଗ୍ରାମ ଏଇତ ଏଇ ଛୁଆଟାକୁ ଟିକେ ନେଇକି ବୁଲେଇ ଆଣିବି ଦେଖିଆ ଆଉ ଟିକେ ଯାଉ ଚାରଟା ପାଞ୍ଚଟା ହୋଉ। ଟିକେ ରାସ୍ତା ଦିଅନି । ଲୋକ ଆସିବେ ତାକୁ ରାସ୍ତାକୁ ଟିକେ ନେମି ସିଏ ଏଇ ଛୁଆଙ୍କ ସାଙ୍ଗରେ ଟିକେ ଖେଳିବ।
ହଁ ଛୁଆ ଏଇ ଛୋଟ ଛୁଆରେ ଯଦି ବାହାରିବା ଖେଳିବ ଏଇନୁ ବର୍ଷା ଯଦି ହେଲା ଆଉ କଣ ଖେଳିବେ।
ବର୍ଷା ଏଇନା ହେଲା କୁ ସେ ଯୋଉଭଲିଆ ମେଘ ଢାଙ୍କି ରଖିଚି ସେ ରାତି ଭିତରେ ହବ।
ଓ ହଉ ଆଉ ଛୁଆ ତ ଛୁଆ ଖୋଜିବେ ଆଉ। ଛୁଆ ମାନେ ଛୁଆ ଖୋଜିବେ କୋଉଟି ଛୁଆ ଥିଲେ ନାଇଁ ଖେଳିବେ ବୋଲି। ମା ମନଙ୍କ ସହିତ କେତେ ଖେଳିବେ?
ଏ ସାତଟା ପାଞ୍ଚଟା ନା ହେଇଠି ସବୁ ଛୁଆସିକି ଖେଳୁଚନ୍ତି। ତାକୁ ସେଇଠି ନଗଲେ ସେ ଖେଳିବ। ଏଇନା ଯଦି ପଟାକୁ ପଦାକୁ ନେମି ସେ କୁକୁର ହାକିବ ମଣିଷକୁ ଟେ ଫିଙ୍ଗିବ
ତାକୁ ଚାରିଟା ସାଢ଼େ ଚାରିଟା ହେନେ ବାହାର କରିମି ପଦାକୁ।
ହଁ ଏ ମୁ ବି କାଲି ଟିକେ ଯାଇଥିଲି ମାର୍କେଟ ଆଡେ ଜେ ମୁଁ ମୋ ପୁଅ କଣ କରିଛି ନା ତାର ଇଛା ମୋମୋ ଖାଇବ।
ହୁଁ।
ମାନେ ଆ ବର୍ଷାପାଗ କୁ ହୁଆ ପୁଣି ବାହାର ଜିନଷ ରା ବର୍ଷ ପାଗ ଖାଇଲେ ଭଲ କି? ତଥାପି ବରା ଆଳୁଚପ୍ ବରା ଆଳୁଚପ୍ ହାରିକା ଆଣିଥିଲେ। ସେ ମୋମୋ ବୋଧେ ମିଳିଲାନି। ସନ୍ଧ୍ୟା ହେଲେ ମୋମୋ ତା ମିଳୁଚି। ନହଲେ ନାଇଁ ମିଲୁନି। ପୁଅ କଣ କଣ ଖାଉଚି ଖାଇବା?
ସେଇଆ ଛୁଅଟ ଛୁଆ ଆଉ।
ପୁ ପୁଅ କଣ କଣ ଖାଉଚି ମନେ ଏଇନା?
ଉଁ?
ପୁଅ କଣ କଣ ଖାଉଚି?
ସିଏ କିଛି ଖାଉନି। ଛାତୁଆ ରେ ସେରେଲାକ୍ ଟିକେ ମିଶେଇ ଦଉଚି। ଏଇ ଗାଧୁଳକୁ ସେ କୋଉଦିନ ଭାତ ଖାଇନେ ଖାଇଲା ଆଉକୋଉଦିନ ଆଇଁଷବାର ହେଲେ ସେ ଭାତ ଖାଏନି। ଆଉ ଏ ଡାଲି ଫାଲି କନେ ଦିନେ ଛଡା ଦିନେ ତାକୁ ଦେଲେ ଗୋ ଏକାଥରେ ଡେଲି ଡେଲି ଦେନେ ସେ ଆଉ ଭାତ ଖାଇବନି। ଦିନେ ଛଡା ଦିନେ ଭାତ ମୁଠୁଉ ମୁଠେ ଦବୁ ଫେରେ ଚାଟା ବେଳକୁ ସେଲାଗ ଟିକେ ଗୋଲେଇକି ହାଲୁକେଇକି ଦେମୁ। ରାତି ତାର ଯଦି ରୁଟି ହେଲା ହେଲା ନହେଲେ ସେଇ ବିସ୍କୁଟ ଟିକେ ଗୋଳେଇ ଖାଇଦବ ସଇଲା।
ଓହୋ ଏଇଠି ସନ୍ଧ୍ୟାବେଳେ ବିସ୍କୁଟ ଟା ଦଉନ। ରାତିରେ ଟିକେ ଯାହାହେଲେ ଛତୁଆ କି ସେଲାକ୍ ଟିକେ ଦବ।
ସିଏ ରାତିରେ ଖାଇବନେଇଁ ଛତୁଆ ମତୁଆ ସିଏ ଟିକେ ପାଣିଆ ଜିନିଷ ଖାଇନେ ତାର ହଜମ ହବ ତ। ଦେଇ କଇଲା ତାକୁ ଟିକେ ପାଣିଆ ଜିନଷ ଦେବୁ। ଭାତ୍ ତ ଯଦି ଦିନରେ ଖାଇଥିବେ ନ ଖାଇଥାଏ ତାନେ ରାତିରେ ଦିିଏଁ ତାକୁ ଛତୁଆ। ନନେ ରୁଟି। ଆ ସେ ରୁ ରୁ ଏକା ଦିନେ ସବୁ ଡେଲି ଡେଲି ସେଇରା ସେଇରା ଦେନ
ଘୋର ହରିଆ ଖାଉନି? ଘୋରା ପରିବା ସିଜା ଏରା ଖାଉନି?
ଖାଇଲା। ଧର ଖାଇଲାନି ହେରା ଥୁ ଥୁ କରି ଫିଙ୍ଗିଲା
ହଁ ଛୁଆର ସିନା ସିଝା ଦିଅନ୍ତି। ଛୁଆର ମଂଗନ୍ତିନି ଖାଇବା ପାଇଁ ସିଝା।
ଏଇରା ପୋଡ ପିଠା ସିଝା ହେରା ଖାଇବନି। ଗ୍ରାଇଣ୍ଡିଙ୍ଗ ଏ ଭଲ ନୁହେଁ। ଗ୍ରାଇଣ୍ଡିଙ୍ଗ କଲେ ଏଇନା ଦେଢ ତାଟିଆ ଅଧକଂସେ ପିଇଦବନେଇ କି।
ନାଇଁ ଗ୍ରାଇଣ୍ଡିଙ୍ଗ ନକଲେ ବି କଣ କରିବୁ
ଏଇ ସେଉ କୁ ଯା ସିଝେଇକି ଦଉଚନ୍ତି ହେଇଟା ଭଲ ନୁହିଁ।
କଁ ପାଇଁ?
କଣ?
ସେଉଟା ତ ଡକ୍ଟର ବି କହୁଚନ୍ତି। ନାଇଁ ସେଓଟା ଦେଲେ ଆପଲ ଟା ଭଲ ମାନେ
ଭଲ ଯେ ସିଝେଇକି ଗ୍ରାଇଣ୍ଡିଙ୍ଗ କରିକି ଦେଲେ ସେଇଟା ଭଲ ନୁହଁ।
ନାଇଁ ନା ଗ୍ରାଇଣ୍ଡଡିଙ୍ଗ ଦେଖ ଗ୍ରାଇଣ୍ଡିଙ୍ଗ ତ ତୁ ଦଳି ଦେଇକି କି ଯୋଉ ଛଣା ଆସୁନି ଏତେ ଛାନିଦେଲେ ସେଇଟା ପାଲ ଦେଶି ଯାଉଛି। ଆଉ ପୁର
କରିକି ସିଝେଇକି ଏଇ ଯେ ହେରା ଭଲ ନୁହେଁ।
ନାଇଁ ନାଇଁ ଗାଇଲେି ମୁଁ ବି ମୁ ଗି ଦି ତିନ ଦିନ ଜମା ଯଦଇଥିଲି।
ନହେଲେ ଯୋଉ କଣ କଣ ଛେଚି ଦବ ଛେଚି ଦବ ଦଳି ଦବ ଭଲ।
ହଁ ନାଇଁ ଛେଚିବ କଣ ଯୋଉ ଦଳି ଦେଇକି ଯୋଉ ଷ୍ଟିଲ ର ଛଣା ଗୋରେ ଆସୁଛି ସେ ପାଲିସ ହେଇକି ତାକୁ ଛାଣିଦେଲେ ସେ ଛାଣିକି ଦି ପାଲିସ
ଇଏ ତ ହେଙ୍ଗୁଛୁଆ ଖିଆଛୁଆ ଖାଉ ନାହାନ୍ତି। ଏଇନା ଛୁଆ ତ ଖାଲି ଖୋଜଚନ୍ତି ମଟନ୍ ଚିକେନ ଭଲ ସ୍ଵାଦିଷ୍ଟ ଟେଷ୍ଟି ଟେଷ୍ଟି ଖାଦ୍ୟ ଆଉ ସିଏ ଖାଇବା ନାଇଁ ସିଝା ମିଝା ରାକୁ ଏରା ଥୁଥୁ କରି ଫିଙ୍ଗୁ ଚନ୍ତି।
ତମେ ନା ତମେ ସିନା କହୁଛ ଏଗୁ ଛୁଆ ଖାଇଦେବେ ଯଦି ଖାଉଛ ଯଦି ସେଇା ପଡନ ହେ ଲ ଏ ଖାଇବା ଟା ଖାଉନାହାନ୍ତି ଏଇ ମଟନ ଚିକେନ ଖାଇ ଦଉଛନ୍ତିଛନ୍ତି। ଆଉ ପାଞ୍ଚ ଛଅ ବର୍ଷ ହଉ ହେରା କେହି ଖାଉ ନାହାନ୍ତି। ଆମ ଘର ସବୁ ଛୁଆ ଇଏ କିନ ମୋ ପୁଅ ତ ଛୁଆ ଦି ତିନି ପିସ ମାଛ ଖାଇଦିଏ। ଏବେ ସେ ମାଛ ଦେଖିଲେ ଖାଉନି। ସେ ମାନେ ମାଂସ ବି ଖାଉନି କିଛି ଖାଉନି ଖାଲି ଅଣ୍ଡା ଭଜା ଆଉ ମାଂସ ଝୋଳ ମାଂସ ବି ସେ ଖାଇବନି।
ସେ ଆଉ ଟିକେ ବଡ ହେନା ଖାଲି ବିରିୟାନୀ ବିରିୟାନୀ ମଟନ ନ ଖାଇବେ ସେ ଖାଇବେ ନା ଘର ଖାଦ୍ୟ ଆଉ।
ସେଇଆ ପା ମୋ ପୁଅ ତ କୁହନି କୁହନି ବୁଲାବୁଲି କରିଲେ ବହୁତ ହଇରାଣ ହଉଛି। ସେ କିଛି ଖାଉନି। ନା ବିରିୟାନୀ ଖାଇବ ନା ବାହାରେ ଭାତ ଖାଇବ ନା ଡାଲି ଖାଉଛି ନା ଭର୍ତ୍ତା ଖାଉଛି ନା ଭଜା ଖାଉଛି। କିଛି ଖାଉନି ତା ପାଇଁ ମୁଁ ଗଲେଖାଲି ଅଣ୍ଟାଡେ ମାନେ ଶେ କହି କୁହା ବାହାର ଜାଗାକୁ ଗଲେ ସେ ତମେ ସେତ ବୁଝିାରୁଛଛନ୍ତିି ପଛ କ କ ଅଣ୍ଡା ଟେ ପ୍ଲେନ ଅଣ୍ଡା କିଛି ପଡିବନି ଏଥିରେ ଖାଲି ଲୁଣ ଟିକେ ପିଡ଼ିକି ଭଜା ହବ। ହେଇଥିରେ ସେ ରୁଟି ଖାଉ ସେ ଶୁଖିଲା ଭାତ ଖାଉ ତୁ ଯାହା ଖାଇଲେ ହେଇଥିରେ ଖାଇବି ଆଉ ସେ କିଛି ନ ଖଏ। ଆମ ସାନ ନବୁ ସବୁ ଖାଇବୁ। ଖାଲି କ ବିରିୟାନୀ ଖାଇବି ସେ ମୋମୋ ଖାଇବି ସେ ନାନ ଖାଇବି। ସେ କହିବ ମୁଁ ସବୁ ଖାଇବି ପରଡ ଖଡି ଆଉ କିଛି ଖଉନି।
ସେଇବେ ଆଜିକାଲି ଛୁଆ ସିଝ ସିଝା ମିଜେ। ଖାଉନାହାନ୍ତି ଏଇନା ସବୁ ଖାଉଛି।
ଅଣ୍ଡା ସିଝା ଗୋଟେ ଗୋଟେ ଦଉନ ପୁଅକୁ।
ହଁ ଦଉଛି ଏ ସିଝା ଏଇ ଯଉ ଦେଶୀ ଅଣ୍ଡା ଆଣିକି ଦଉଛି ସେଠି ଆମର ଓଡିଆ ଲୋକ ଆଣିକି ଗୁଡା ରଖୁଛ ନା ସେଠୁ ଆଣିକି ଦଉଛି।
ହେ ଅଣ୍ଡା ସିଜାଟା ଭଲ।
ହଁ ଆଠ ଦିନରେ ଥରେ ଦି ଥର ଲେଖା ଦଉଛୁ ଦିିନ ଖାେ।
ଆ ବଡ ହେଲା ଆଉ ଖାଇବେନି ସିଝା ଫଜା ସେମାନଙ୍କର ସବୁ ଅଲଗା ଅଲଗା ଭେରାଇଟି। ଏଇଗୁରା ଦେଇଥିବ ଦେଇଥିବ ନିଜ ଇଛା ରେ କହିଲି ଫାଟ ନେଇ ଟେଷ୍ଟ ଟା ନିଜେ ଜାଣିଦେବେ
ସେ ବା ସେ ପାଞ୍ଚ ବର୍ଷ ହେ ନେବା ସେ ମଙ୍ଗୁଛନ୍ତି ଖାଲି। ପାଞ୍ଚ ବର୍ଷ ହେଇକଲେ ସେ ମାଗବେ ଏଇଟା ଖାଇମୁ ନାହିଁ ସେଟା ଖାଇମୁ ନେଇଁ।
ସେ ପାଞ୍ଚ ବର୍ଷ ତାର ସାଢ଼େ ତିନି ତିନି ବର୍ଷ ହଉ ଅପେକ୍ଷା କର ଦେଖିବା ସେ କେମିତି ମାନେହି ଯିବେ। ନିଜ ଇଚ୍ଛାରେ କଣ ଖାଇବ ସେମାନେ
ଖାଲି ଅଣ୍ଡା ଖାଇବ। ନହନେ ଆଳୁ ଭଜା ଆ ଆଳୁ ଉପରେ ତମେ ଯାହା କରିକି ଦି ସେ ଖାଇଦବ। ସେ ଆଳୁ ରସା କର କଷା କର ଭଜା କର ଭଜା ଧର ପୋଡ଼ି ଦିଏ ସିଝେଇ ଦିଏ।
ଆଉ ଟିକେ ବଡ଼
ନା ମୋର ପୁତୁରାବା ଦଶମ ପରୀକ୍ଷା ଦଶମ ପରୀକ୍ଷା ଦବ ତାକୁ ଆଳୁରେ ତମେ ଯେମିତିଆ କରିକି ଦିଅ କଷା କରତ ସେ ରସା କରତ ଯାହାକର ପୋଡ଼ିକି ଦିଏ ସିଝେଇକି ଦିଏ ଭାଜିକି ଦିଏ ଚକଡ଼ା କରିକିଦିଏ ସେ ସବୁରା ଖାଇଦବ। ଆଉ ଅଣ୍ଡା ଦିଏ ଆଉ ମାଛ ମାଂସ ନୁହେଁ ଅଣ୍ଡାଟେ ହେନେ ତାର ହେଇଗଲା
ତା ଅଛମାନେ ଛୁଆଙ୍କର ଗୋଟେ ଗୋଟେ ପସନ୍ଦ ହେଇଯାଉଛି ମୋ ପୁଅକୁ ତମେ ମାର ପିଟ ମୋବାଇଲଦିଅ କେତେ କଣ କଲେ ସେ କିଛି ଖାଇଲେନି ଖାଇବିନିତ ତମେ ଦିଅନି ତମେ ଖା ମାର ପିଟ ପଛେ ମୁଁ ଖାଇବିନି
ଆମ
କଙ୍କଣ ଲସ ମଁହାର ବନେଇ
ତାର ମାଛ ନୁହେଁ ମାଂସ ନୁହେଁ ଅଣ୍ଡା ନୁହେଁ ଚିକେନେ ନୁହେଁ ତାର ଆଳୁଟେ ହେନେ ତାର ସବୁ ଖାଇବ ଆଉ ଚିନି ମୁଠା ମୁଠା ଚୋବୋଉଚି ସେ ଛୁଆଟା
ଆଗକୁ ହଇରାଣନା ଛୁଆତ ବାହାରେ ପଢ଼ିବେକି ପାଠପଢ଼ିବେ
ସେଇପା ଏଇ ଦଶମ ପରୀକ୍ଷା ଦବ ଯାହା ବି ହେନେ ସେ ଛୁଆଟା ଫାଷ୍ଟ ଛୁଆ ଆଉ ସେ ହଷ୍ଟେଲ ଫଷ୍ଟେଲ ରେ ରହିନେ ଚିନି ମୁଠା ମୁଠା ଖାଉଚି
ତ ଭାବ ହଷ୍ଟେଲରେ ରହିଲେ କଣ ଖାଇବା ତ ତମେ ବାଧ୍ୟ ଖାଇବା ପାଇଁ ସବୁ ତାଙ୍କୁ ହେଇ ଲାଇଫ୍ ଟା ଟିକେ
ମୁଁ ବା ସେଇଆ କହିନି ତାମାକୁ ମୁଁ ତୁ ଚାଲିଯିବୁ ଡେଲି ଆଳୁ ମେଞ୍ଚେ ପୋଡ଼ିକି ପଠେଇଦବୁ ନହେଲେ ଆଳୁ ଭାଜି ଦେଇକି ଭାତ କରିଦେଇକି ପଠେଇଦବୁ।
ସେ ଖାଇବ
ସେ ଓ ହଉ ଆଉ ହଉ ଯାଅ ପୁଅକୁ ଶୁଏଇବ ଆଉ ମୁଁ ରଖୁଛି
ହଉ ହଉ ଯା